ହ୍ୟାଲୋ। ହ୍ୟାଲୋ। ହଁ। ହ୍ୟାଲୋ।
ହଲୋ।
ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛ?
ହଁ। ଏ ବସିଛି ନିଦ ମାଡୁନି କଣ କରିବି ଆଉ ଗରମ ହଉଛି ପ୍ରବଳ।
ଗରମ ହଉଚି କାହିଁ ଏତେ ତ ଗରମ ହଉନି ଫ୍ୟାନ ତ ଲାଗେ
ଲାଇନି ଆମର ଲାଇନି କଟି ଯାଇଛି।
ଲାଇନ ପଳେଇଛି।
ହଁ।
ଓହୋ।
ଆଉ। ହ୍ୟାଲୋ।
ହଁ ଲାଇନ କଟି ଯାଇଛି ରାତିରେ ବି ପୁଣି ନିଦ ହବନି ଆଉ ଆଜି।
ନା ଲାଇନ ପଳେଇ ଆସିବନି ପାଞ୍ଚ ଦଶ ମିନଟିରେ ପଳେଇ ଆସିବ। ଏମିତି କଟୁଛି ଯାଉଛି ଆସୁଛି ଆଉ। ଆଉ କଣ?
ହ ହ୍ୟାଲୋ।
ହୁଁ।
ହିଁ ଉ।
ଏଇ ଇ ଇ ସିଲେ ସିଜରିଙ୍ଗ ହେଇଥିଲା ତମର ଏଇ ସିଲେଇଟା ପାଚ ଛି ସେ ପୋଡୁଛି ବସିଛି ଲାଇନ ପଳଉଛି ସେ ଝାଳ ବୋଇକି ପୋଡ଼ୁଛି। ହଁ ଡକ୍ଟର ଯାଇଥିଲି ଦେଖେଇବାକୁ ସେ ଡକ୍ଟର ଦେଇଥିଲା ଗୋଟେ ସ୍ପ୍ରେ। ଅଏଟେ ମାରୁଛି କୋଉ କମୁଛି। ଏକର କମିଲା ବେଳୁକୁ ସେକର ପାଚୁଛି ଇ ଇ ସେକର କମିଲା ବେଳୁ ଏକର ପାଚୁଛି। ପୁଜ ବୋଉଚି ଭାରି କ ଷ୍ଟ ହଉଛି ଏଇ ଖରା ଦିନକୁ ଭାରି କଷ୍ଟ ହଉଛି।
ହଁ ଡକ୍ଟରଙ୍କୁ ତ ଭଲସେ ଦେଖେଇକି ଟ୍ରିଟମେଣ୍ଟ କରନ୍ତୁ ତ ଅ ଠିକ୍ ହେଇଯିବ।
ଠିକ କୋଉଠି ହଉଛି ଦି ମାସ ହେଲା ତ ତିନି ମାସ ହେଇଲା ଯାଇକି ଦେଖେଇଛି ସେ ତ ଚାରି ମାସେ ଏଇ ଏମ୍ ମିଛିବାକୁ ହେଲାଣି ସେ ଶୁଖୁନି ଆଉ। ଏ ଗୋଟିଏ ସାଇଡରେ ଶୁଖିଗଲା ବେଳକୁ ମଝିରେ ହଉଚି। ମଝିରେ ଶୁଖି ଗଲା ବେଳକୁ ସେପଟ ହଉଛି। ମୁଁ ଡରିକି ବି ପାଣି ପକଉନି ବି ଡରିକି ବେଶୀ ଗାଧୋଉନି। ପାଣି ପସିଯିବ ବୋଲି। ଖରା ଦିନକୁ ନଗାଧେଇଲେ କେମିତି ଲାଗିବ ଯୋଉ ଗରମକୁ ଯୋଉ ଖରାକୁ।
ହଁ ଖରାଦିନେ ନଗାଧେଇଲେ ଜମା ଫ୍ରୀ ଲାଗିବନି କି ଭଲ ଲାଗିବନି ବଡ଼ି।
ହଁ ଆଡେ ବି ଶୋଇବା ଠିକ ହଉନେଇ। ଦିନରେ ଶଉନି କି ରାତିରେ ଶଉନି ଆଉ ଯେତିକି ଆଳ ସିଏ ଶୋଉଛି ସେତିକି ସେତିକି ବେଳେ ମୁଁ ସୋଇପାରୁନି ସନ୍ଧ୍ୟାବେଲିଆ ଶୋଇବ ସେ ସକାଳେ ଉଠିକି ଆଉ ଥରେ ଶୋଇବ ନଅଟା ଦଶଟା ବେଳକୁ ସେ ବିଦ୍ୟାଳୟ କୁ ନିତ୍ୟକର୍ମ କରିବି ନା ମୁଁ ସାରିବି ନା ତା ଶୋଇବି ମୁଁ। ଶୋଇଲେ କ ଶୋଇପାରିବୁ?
ଓହୋ। ଆଉ କିଏ ଘରେ ନାହାନ୍ତି କି?
ଆଉ ଘରେ ଆଉ କିଏ ଅଛି ସବୁ ଗାଁରେ ପୁଅ ହେଲା ହେଲାଆଳୁ କୁ ଆସି ଥିଲା ମୋ ଭଉଣୀ ବଡ ଭଉଣୀ ଆସିଥିଲା। ସେ ଦେଢ ମାସେ ଖଣ୍ଡେ ରହିଲା ପୁଅ ନହବା ପୂର୍ବରୁ ରହିଲା ମାସେ ସେ ତାପରେ ହେଲା ପରେ ପନ୍ଦର ଦିନ ଦେଢ ମାସେ ହେଇଗଲା। ତାର ପଳେଇଲା ତାର ଛୁଆ ପିଲା ତାର ଝିଅ ପରୀକ୍ଷା ଦବ ତା ପୁଅ ଯୋଉ ଚଙ୍ଗଲା ବାଳୁଙ୍ଗା ସେ ତା କଥା ବୁଝିବ ଏଠିକି ବା ଆଇଲେନି ଇ ଇ ତା ପୁଅ ଆଇଲା ପନ୍ଦର ଦିନ ରହିଲା। ତାପରେ ଆଉ ଆଇଲାନି ତାଙ୍କ ଗାଁରେ ରହିଲା। ତା ମା ହରିକାଙ୍କୁ ଆଉ ବୁଢୀ ତା ମା ବୁଢା ବୁଢୀ ହେଇଗଲେଣି ପୁରା ତାଙ୍କୁ ହଇରାଣ କଲା। ଆଉ ସେ ସେଥିପାଇଁ ଦେଢ ମାସ ରହିଲା ଆଉ ଜଣେ ଆଉ କେତେ ଦିନ ରହିବ? ଆଉ ବି ମୋ ବଡ଼ ନଣନ୍ଦ ବି ଆସିଥିଲେ ସିଏ ଆଠ ଦଶ ଦିନ ରହିଲେ। ସିଏ ବି ରହିଲେ ଆଉ ତାପରେ କଲେ ତାପରେ ମୋ ଝିଆରୀ ଅଛି। ସେ ତାର ଜବ କରୁଛି ସବୁ କାମ ଧନ୍ଦା କରିଦେଇକି ପଳଉଛି। ପଳେଇଲେ କଣ ହବ ଛୁଆ ଟା ତ ହଇରାଣ କରୁଛି। ମୁଁ ଶୁଅନ୍ତି ଟିକିିଏ ହେଲେ ମୋ ଦେହଟା ଭଲ ହୁଅନ୍ତା। କାମ ସବୁ କରିଦେଲେ ବି ମୋ ଶୋଇଲେ ମତେ ଭଲ ଲାଗିବ କିଛି ନକାମ କଲି ବି ଆଉ ତ ଶୋଇପାରୁନି ଦେହ ଭଲ ଲାଗୁନି ଆଉ କଣ କରିବି।
ଉଁ ହୁଁ।
ଆଡେ ବି ରଜ ଆଇଲାଣି ରଜରେ କେତେ କଣ କିଣା କିଣି ବଜାର ର ଯୋଉ ଲୋକ ଆ ମୁଁ ଯାଇପାରୁଛି ମୁଁ ଟିକେ କିଛି କିଛି ବି ମନେଇକି ମୁଁ ଆଣିନି। ନା ଅନଲାଇନ ରେ ମଗେଇ ପାରୁଛି ନା ମାର୍କେଟରେ ଯାଇକି ଆଣିପାରୁଛି। କେବଳ ଏ ଛୁଆଟି ପାଇଁ।
ହୁଁ।
କଣ ଏଇ ବର୍ଷ ରଜ ନ ହଉ ଆର ବର୍ଷ ହବ ଆଉ ପୁଅ ଟିକେ ଵଷ ବର୍ଷକର ଦେଢ ବର୍ଷର ହେଇଯାଇଥିବ। ଭଲ କି ରଜ ଆର ବର୍ଷ ପାଳିବି ଆଉ। ଏଇ ବର୍ଷ ନ ହଉ କଣ ହେଲେ ସବୁ ବର୍ଷ ତ ରଜ ପାଳୁଛି ଆଉ ଏଇ ବର୍ଷ ପୁଅ ହେଇଛି ସେଇ ଖୁସିରେ ସେ ରଜକୁ ମାର ଗୁଲି
ଆଉ ଝିଅ ତାର କଣ କରୁଛି?
ଝିଅ ଶୋଇଛି ତା ଦିଦି ପାଖେରେ। ତା ଦିଦି କି ହଇରାଣ କରୁଥିବ ଆଉ ସିଏ ତ ତାଙ୍କ ତାଙ୍କ ରୁମ ରେ ଶୋଇଛନ୍ତି। ଏ ଦିଦିି ତାର ହଇରାଣ କରୁଛି ଶୋଉ ନାହିଁ ରାତି ବାରଟା ବଜେଇ ଦଉଛି। ଆଉ କଣ? ତମ ସବୁ ରଜ କରିସାଇଲେଣି? ତମର ସବୁ ବନ୍ଧୁବାନ୍ଧବ ଘରକୁ ଯାଇ ସାଇଲେଣି?
ହଁ ରଜରେ ଯାଇ ସାଇଲେଣି ଆଉ କଣ ଗୋଟେ ଦିଟା ଥିବ ଯଦି ଯିବେ ତାଙ୍କର ଯାଉଛ ଏତେ ଚାରି ପାଞ୍ଚ ଜଣ ଅଛନ୍ତି ତାଙ୍କର ଯାଉଛନ୍ତି ଜଣେ ଜଣଙ୍କ ଘରକୁ ଆଉ।
ହୁଁ।
ଯାଉଛନ୍ତି ରଜ ଭାର ନେଇକି ଆଜ୍ଞା।
ହଁ ଆମ୍ବ ତ ଏ ବର୍ଷ ଶସ୍ତା ଆଉ ଉଇଛି ଆମ୍ବ ଚାରିଆଡେ।
ହଁ ଏ ବର୍ଷା ଆମ୍ବ ସବୁ ଗଛରେ ପୁରା ଫୁଲ ଫୁଲ ଆସିଥିଲା ଆଉ ସେ ଆମ୍ବ ଏ ବର୍ଷ ସେଥିପାଇଁ ଟି କେ
ହଁ। କମ ରେଟ ବୋଲିକି ତ ଥିବ ତଥାପି ପଚାଶ ଉପରକୁ ଥିବ? ଆମର ତ ଏପର୍ଯ୍ୟନ୍ତ ଆମ୍ବ କିଣାା ହେଇନି। ଦେଶୀ ଆମ୍ବ ଖାଉଛୁ ବାଡି ଆମ୍ବ ଆଉ। ବାଡି ଆମ୍ବ ମାଙ୍କଡ ଖାଇକି ସବୁ ପକଉଚନ୍ତି ଗଛରୁ। ସବୁ ଏଇ କିଣି ଆଣୁଛନ୍ତି ଗାଁ ରୁ ସବୁ।
ଆମ୍ବ କି ଘରେ ସମସ୍ତେ ଆମ୍ବ ଖାଇବାକୁ ଭଲ ପାଆନ୍ତି ନା କଣ?
ଏ କେ ଭଲ ପାଆନ୍ତି ସେମିତି ଟିକେ ଟିକେ ଭଲ ପାଆନ୍ତି। ମୁଁ ବେଶୀ ଭଲ ପାଇ। ମୁଁ ଏଇ ଖାଇପାରୁନି ଏ ପୁଅଟା ଛୋଟ ଟେ ଝାଡ଼ା ଫାଡ଼ା ହବ। ସେଇଥିପାଇଁ ମୁଁ ଟିକେ ଦେଖିକି ଖାଉଛି ଅଳ୍ପ ଅଳ୍ପ ତଥାପି ଖାଇଦଉଛି।
ଉ ହୋ
ତଥାପି ଦି ଚାଟା ନେଖା ଖାଇଦଉଚୁ।
ପୁଅ କଣ ଶୋଇ ପଡ଼ିଲାଣି ନା କଣ?
ହଁ ସିଏ ଶୋଇପଇଲାଣି ଯେ ଅଧଘଣ୍ଟେ ହେଲା ଶୋଇଲାଣି। ଆଉ ଲାଇନି ପଳେଇଚି, ତାକୁ ବିଞ୍ଚୁଚି, ଆଉ ଏ ଶୋଇଚି।
ସେ କଣ ଗରମ ରେ ଶୋଇପଡିଛି?
ହଁ ସେ ଶୋଇପଡିବ ଗରମରେ। ଛୁଆ ଶୋଇଲା ମାନେ ତା ଙ୍କର ଗରମ ଶୀତ ସେ କିଛି ଜାଣନ୍ତିନି।
ଆଉ ତାକୁ ବସି ବିଞ୍ଚଣାରେ ବିଞ୍ଚୁଛନ୍ତି?
ହଁ, ଆ ଇନଭଟର୍ ଟା ଇନଭଟର୍ ଟା ବା ଖରାପ ହେଇଯାଇଚି ବେଟେରୀ ଟା ସେ ଆଣିନାହାନ୍ତି। ବେଟେରି ଏ ବେଟ୍ରି ଜଣେ ନବ। ଫେର୍ ନୂଆ ବେଟେ ଦବ ସେ ଦୋକାନୀ ଯେ ତା ପିଲାକୁ ପଠେଇନି। ଆଉ ଦେଇନି ଆଉ।
ଏତେ ଗରମରେ, ମୁଁ କହିଲି ଏତେ ଗରମରେ ବିଞ୍ଚଣା କୋଉଠୁ ଖୋଜିକି ପାଇଲେ ନା ରଖିଥିଲେ ପାଖରେ?
ରଖିଥିଲି ପାଖରେ ରଖିଛି। ବକ୍ସ ଭିତରେ ରଖିଥିଲି ଖୋଲିକି ଆଣିଲି। ଏସିି ଲାଗିଥିଲା ଲାଇନ୍ ପଳେଇଲା ରୁମ୍ ସବୁ ଥଣ୍ଡା ହେଇଯାଇଚି। ଆଉ ଟିକିଏ ବିଞ୍ଚଣା ବିଞ୍ଚି ଦେଲେ ହେଲା ଆଉ।
ଓହୋ, କି ବିଞ୍ଚଣା ପ୍ଲାଷ୍ଟିକ୍ ନା ଆମର ତାଳ ପତ୍ର?
ତାନ୍, ତାଳ ପତ୍ର ତାଳପତ୍ର ବିଞ୍ଚଣା।
ନିଜେ ଶିଖିଛନ୍ତି ତିଆରି?
ହେ ନା, ମୁଁ ଏଇ ମେଳାକୁ ଯାଇଥିଲି ଦି ଚାରଟା କିଣିକି ଆଣିଥିଲି। ସେ ବକ୍ସ ଭିତରେ ପଡିଥିଲା କୋଉ ଦିନରୁ ତାକୁ ଖୋଲିଥିଲି ଗୋଟିଏ। ସେଇଆକୁ ରଖିଥିଲି ପାଖରେ ତ ଲାଇନ୍ ପଳଉଚି ଛୁଆକୁ ବିଞ୍ଚୁଚି ସିଏ ତାର ଶୋଉଚି। ଏଇ ଇନଭର୍ଟର ଟା ପଳିଆସିବ କାଲି ପରଦିନ ଆଡକୁ ନେଇ ଆସି
ଓହୋ। ବିଞ୍ଚି ବିଞ୍ଚି ତାକୁ ହାତ କଣ ହେଇଯିବ।
ହଁ ଟିକେ ଛାଡିକି ଟିକେ ବିଞ୍ଚୁଚି। ନହେଲେ ସେ ଗୋଡ ହାତ ଛାଡି ଦଉଚି ଉଠି ପଡିବ। ଉଠିଲା ମାନେ ଫେରେ ମୋ ଶୋଇବା ଟାଇମ୍ ରେ ସିଏ ଉଠିଲେ ଭାରିି ହଇରାଣ।
ଆଜ୍ଞା।
ହଁ
ଆଉ ଦୋଳି ଲଗେଇଚନ୍ତି ନା ଘରେ ରଜ ଆସିଲାଣି?
ଦୋଳି ଆମେ ତ ମାର୍କେଟ୍ ରେ ରହୁଛୁ। ଏଠି କୋଉଠି ଦୋଳି ଲଗେଇବୁ। ଘରେ ହେଲେ ଥାଆନ୍ତା ସେ ଦୋଳି ଲଗେଇବା ଉପରେ ଯୋଉ ଛାତରେ। ଲୁହାର ଇଏ ଲଗାନ୍ତି ଦୋଳି ସେଇ ଗୁଡାକ ନାଇଁ। ସେ ପିଲର ରେ ଲଗେଇ ଦେଇଥିଲେ ଦିଟା ଲୁହା ଦୋଳି ଲଗେଇ ଦେଇଥାନ୍ତୁ। ମୋ ଝିଅ ଖେଳିଥା ତା ପୁଅର ଗୋଟେ ଶିକା ଦୋଳି ମାଣ୍ଡିଆ ପୁରେଇକି ଦୋଳିି। ଶୋଇକି ତାର ଖେଳିଥାନ୍ତା କିଛି ନାହିଁ।
କରି ଦେଇଥାନ୍ତେ ନା, ସେ ଛୁଆ ଦିଟା ଖେଳିଥାନ୍ତେ ଦୋଳି ଟିକେ ରଜ ଆସୁଛି।
ନେ ମୋ ଝିଅ ତାର ପଳେଇବ ଗାଁକୁ ତା ସାଙ୍ଗ ଘର ଦୋଳି ଲାଗିଥିବ ତାର ଦୋଳି ଖେଳିବ। ତାର ହେଇଠି ସେ ଲୋରି ତା ସାଙ୍ଗ ନା ଏଇ ତାର ତାର ଦୋଳି ଖେଳିବେ ତାଙ୍କ ଘରେ। ଖେଳିକି ଆସିବ ଆଉ। ମୁଁ କଣ ଦୋଳି ଖେଳିବି, ସିଏ ତ ବକଟ ନାକରୁ ଛୁଆ ସିଏ ଏ ଖେଳିଥାନ୍ତା ଯାଇ ଟିକେ ଉଁ, ଶିକା ଦୋଳି କରିଥିଲେ ଖେଳିଥାନ୍ତା ତା ନାହିଁ। ଲଗେଇବୁ କୋଉଠି?
ଝିଅକୁ ଦୋଳି ଖେଳେଇବାକୁ ଭଲ ଲାଗୁଥିବ ତାକୁ ଖେଳିବା ପାଇଁ ସେ ଖୋଜୁଥିବ ଦୋଳି।
ଏ ଦୋଳି ଦୋଳି ଉପରେ ଗୋଟେ ଲାଗିଛି ଆଡଭାଟାଇଜମେଣ୍ଟ୍। ଟେ ଲୁହାର ରଡ ବନ୍ଧ୍ ଦିଆ ହେଇକି ଆଡଭାଟାଇଜମେଣ୍ଟ୍ ଦିଆ ହେଇଛି। ପୋଷ୍ଟର ଲଗା ହେଇଚି। ସେଇଠି କହୁଛି ମତେ ଗୋଟେ ଲୁଗା ଲଗେଇଦେ ମୁଁ ଦୋଳି ଖେଳିବି। ସେଠି ଯୋଉ ଟାଇଲି ଫାଇଲି ସବୁ ଘର କାମ ହେଇଚି। ବନ୍ଧା ହେଇଛି। ଭଙ୍ଗାରୁୁଯା ହେଇକି କାଚ ମାଚ ସବୁ ପଡିକି ଅଳିଆ ହେଇଛି କହୁଚି ସେଇଠି ଦୋଳି ନଗେଇ ଦେ ମୁଁ ଦୋଳି ସେଇଠି ସମ୍ଭବ ଦୋଳି ଲଗେଇବା ଏଇଠି ଛିଣ୍ଡିଯିବ ଯଦି ସେ ଲୁଗା ପଡିବ ଯେ ପିଚା ଫିଚା ସବୁ ଫୁଟିଯିବ।
ତା ପାଇଁ ସଫା କରିକି ଗୋଟେ ଦୋଳିଟେ ଲଗାନ୍ତୁ। ନହେଲେ ସେ ରଜରେ କଣ ଖେଳି
ଉଁ ଦେଖିଆ ଲୋକ ତ ମିଳୁନାହାନ୍ତି ଏଇ ଭଳି ଖରାରେ ଆସୁନାହାନ୍ତି କାମ କରିବାକୁ ଗୋଟେ ଲୋ କହିଲେ ଛାତ ଉପରେ ସଫା କରିକି ଦେଖେ ତାକୁ କଣ କରିବା ଆଉ ସେଇ ଉ
ଏଇ ପା ମୋ ସାନ ଭଉଣୀ ତାର ଦୋଳି ଖେଳିବା ଲାଗି କାନ୍ଦୁଚି ଯେ କାନ୍ଦୁଛି ଦଶ ମିିନି ଣ୍ଟି ହେଲା ଦୋଳି ଖେଳିବ ବୋଲି। ରଜ ଆସିଲାଣି ଦୋଳି ଲାଗିନି ବୋଲି
ହଁ ତାକୁ ଗାଁକୁ ନେଇଯିବେ ନହେଲେ ପଟା ଦୋଳି ଦଉଡି ଦୋଳି ଲଗା ହେଇଥିବ। ଖେଳିଇ ଦେବେ ଆଉ ଗାଁ ବୁଲିବ।
ସେ ଦୋଳି ଖେଳିବ ବୋଲି ତାର କଣ ଭାବିଲାଣି ହଠାତ୍ ତାର କାନ୍ଦୁଛି ଯେ କାନ୍ଦିକି ଗଡୁଛି ଖାଲି ଦୋଳି ଖେଳିବ ଦୋଳି ଖେଳିବ।
ହଁ ତାକୁ ବୁଝେଇ ଦିଅ ହଁ ଦୋଳି ଖେଳିବା ଆଉ ଯିବା ଦୋଳି ଖେଳି ରଜରେ ଆଉ। ହଁ ହଉ ଶୋଇପଡ ଆମର ଲାଇନ ଆଇଲା।
ହଉ ଠିକ ଅଛି ମୁଁ ତାକୁ ବୁଝେଇଦିଏ ବ୍ୟସ୍ତ ଅଛି। ହୋଉ
ହଉ